କରୁଛନ୍ତି
ବସିଚି। ଆପଣ କଣ କରୁଚନ୍ତି?
ଏବେ ମୁଁ ଆସିଲି ଖେଳ ପଡିଆକୁ ବସିଛି ଆଉ।
ଓ ହୋ ହା ଆପଣ ଭଲ ଅଛନ୍ତି?
ହଁ ଆପଣ କେମିତି ଅଛନ୍ତି ଆଉ?
ହୁଁ ଭଲ ଅଛି। ତ ଆପଣଙ୍କ ଦେହ କେମିତି ସୁସ୍ଥ ଅଛି ନା?
ହଁ ଭଲ ଅଛି।
ହୁଁ ହୁଁ ହୁଁ ଆମର ଟିକେ ସୁସ୍ଥ ଅଛି।
ହଁ। ତ ଆପଣ ମୁଁ ଗୋଟେ ପଚାରିବାକୁ ଚାହୁଁଥିଲି ଆପଣ ନିରାମିଷ ନା ଆମିଷ ଲୋକ?
ନିରାମିଷ।
ନିରାମିଷ ମୁଁ ବି ନିରାମିଷ ଇଁ।
ଓହୋ ହଁ।
ତ ନିରାମିଷ ଏମିତି କୋଉ ଭଗବାନଠୁ ପ୍ରେ ପ୍ରେରିତ ହେଇକିରି କରିଥିଲେ ନା କି ଏମିତି ହିଁ, ଖାଇବାକୁ ଇଚ୍ଛା ନା।
ମତେ ତ ଭଲ୍ ଲାଗେ, ଭଗ୍ବାନ୍ ଯଉ ଶ୍ରୀ ହରିଙ୍କୁ।
ହଁ!
ତାଙ୍କ ପାଖ୍ରୁ ତାଙ୍କ ପା--କୁ ଯେ---ଠୁ ମାନେ, ଯିବା ଆସିବା ମର ଏ--ତି ମାନେ ଶନିଆ ରେ ଶନିଆ ରେ ମୁଁ ଯାଏ। ତୋ ମନ୍ଦିର କୁ ଯାଏ ତ ଭଲ ଲାଗେନି, ଏମିତି ଖାଇବା ଟିକେ ବନ୍ଦ୍ କର୍ ଦେଇଚି।
ହଁ ହଁ, ତ ଆପଣ ଆଗରୁ ଖାଉ ଥୁଲେ।
ହୁଁ ବର୍ଷ ତଳେ ଖାଉଥିଲି, ବର୍ଷ ହେଲା ମୁଁ ଛାଡ୍‌ ଦେଇଚି।
ହୁଁ। ଆପଣ ଆପଣ କ'ଣ ପାଇଁ ଛାଡ୍‌ଲେ?
ମର ବି ମୁଁ ବି ଆଗରୁ ଏମ୍ତି ଖାଉଥିଲି, ମୁଁ ଛାଡ଼ି କିରି ହେଇଯିବ, ଗୋଟେ ଛଅ ବର୍ଷ। ସେଇଟା କ'ଣ ହେଲା ନା, ଗୋଟେ ଦେବୀଙ୍କ ମନ୍ଦିରକୁ ମୁଁ ଯାଇଥିଲି। ଯଉଠିକିି ଗୋଟେ ଛେଳିର ବଳି ଦିଆ ହଉଥିଲା। ମାନେ ଏମିତି ଲୋକ କୁହନ୍ତି ଯେ, ବଳି ପ୍ରଥା ଅଛି ତ ଦେବାକୁ ପଡୁଚି ବଲି। ମତେ ସେମିତି ମତେ ଖାସ୍‌ କରିକି, ଏମିତି ଲାଗିଲା ଯେ। ନା ଗୋଟେ ଯଉ ନିର୍ଦ୍ଦୋଷ ପ୍ରାଣୀର ବଳି ଦେବାଟା ଠିକ୍ ନାହଁ। ଆଉ ତାକୁ ଯଉ ଜିଅନ୍ତା ଉ ବଳି ଦେଇ ଦେଲେ, ମତେ ସେଇଟା ଦେଖିକି। ବଉ କଷ୍ଟ ହେଇଥିଲା। ଯଉଥି ପାଇଁ କି ମୁଁ ସେଇ ଦିନ ଠାରୁ ଆମିଷ ଛାଡ଼ି ଦେଲି।
ନିଷେଦ କର୍ ଦେଇଚନ୍ତି।
ହଁ!
ତା---ଲେ ଆପଣ କେବେ ଭବିଷତରେ ଖାଇବେ
ଖାଇବାର ସେମିତି କିଛି ନା। ହଁ ଏମିତି ନାହିଁ ଯେ ଖାଲି ମୁଁ ଖାଏନି, ପିଆଜ, ରସୁଣ ଏଗୁଡ଼ା ଯ କୁହନ୍ତି, ମୁଁ ଏଗୁଡ଼ା ଖାଏ।
ଆଚ୍ଛା, ତା'ହେଲେ ଆପଣ ଭଗ୍ବାନ୍ ଙ୍କର ଭକ୍ତ। ତା'ହେଲେ ଜା ଯେ ଜନ୍ମାଷ୍ଟମୀ ଏସବୁ କରନ୍ତି।
ନା ପୂଜା ପର୍ବ ଏ ଗୁଡ଼ାକ ମୁଁ ଉପବାସ କରେନି। ଖାଲି କେବଳ ଶିବ ରାତ୍ରିଟା କରେ। ଆଉ ଆଉ ହନ୍‌ମାନ୍‌ ଜୟନ୍ତୀ ଯଉ ସେଇଟା, ସେଇଟା କରେନି। କେବଳ ବାକି ଯଉ ନର୍ମାଲି ସାତ୍ଵିକ୍ ଭଜନ। ଯେମିତି କରନ୍ତି ନା ଭାତ, ଡ଼ାଲି ଏମ୍ତି ବିନା ପିଆଜ ରସଣରେ। ସେଇଟା ବନେଇକି ଗୋଟେ ଥର ହିଁ ଖାଇଥାଏ। ଘରେ ସମସ୍ତେ ସେମ୍ତି କରନ୍ତି ତ, ମୁଁ ବି କର୍ ଦିଏ।
ହଁ ହଁ ହଁ, ଆଚ୍ଛା। ଆପଣ କୁଆଡ଼େ ବୁଲିବାକୁ ଯାଆନ୍ତି? ଭଗବାନ୍‌ ଦର୍ଶନ୍‌ ମନ୍ଦିର। ଭଗବାନ୍‌ ମନ୍ଦିରକୁ ଯାଆନ୍ତି, ର୍ଶନ କରିବା ପାଇଁ।
ହଁ, ସେଇଟା ତ ମର ସବୁଠୁ ଅଧିକ ପ୍ରିୟ ବୁଲିବା। ଖାସ୍ କରି, କିରି ମନ୍ଦିର ଯିବା।
ହୁଁ ହୁଁ ହୁଁ।
ଆଉ ତ ମୁଁ ଏବେ ବି, ମାନେ ନର୍ମାଲି ମୁଁ ସପ୍ତାହରେ ଚାରି ପାଞ୍ଚ ଥର ମୁଁ ମନ୍ଦିରକୁ ଯାଇଥାଏ, ଆଖ ପାଖ ଛଟ ମନ୍ଦିର ଗୁଡ଼ାକ। ଆଉ ମର ଅତି ପ୍ରିୟ ବଜରଙ୍ଗ୍ ବାଲି। ତାଙ୍କ ମନ୍ଦିରକୁ ତ ମୁଁ ଯାଇଥାଏ ହିଁ।
ଆପଣ ବଲ୍ ଜର୍ ହଁ ମୁଁ ଶନିବାର ଶନିବାର ଯାଏ ମନ୍ଦିରକୁ।
ମାନେ ଶନିବାରେ ଏମିତି କଣ ବ୍ରତ ରଖିଚନ୍ତି ହଁ ହଁ।
ନାଇଁ ମୁଁ ଶ୍ରୀହରିଙ୍କ ଭକ୍ତ ମାନେ ସକାଳୁ ଉଠେ। ଖାଲି ଭଗବାନ୍ ଙ୍କୁ ଦର୍ଶନ କରେ ବୁଲା ବୁଲି କରେ ଆଉ।
ହଁ ହଁ।
ହଁ ଆପଣ କଣ କରନ୍ତି। ତ ଆପଣ ବି ଶନିବାର ଦିନ ବିନା ପିଆଜ ରସୁଣ ଖାଆନ୍ତି।
ନାଇଁ ନାଇଁ ଶନିବାର ଦିନ ନାଇଁ ମୁଁ କେବଳ ଆମ ଘରେ ଯ ବନା ହେଇ ଥାଏ ସେଟା ସୋମବାର ଦିନ ଆମ ମୋ ମାଆ ଏଇ ଯୋଉ ଶିବଙ୍କ ଆରାଧନା କରନ୍ତି ତ ସୋମବାର ଦିନ ଗୋଟେ ସାଟ୍ରିକ୍ ଭୋଜନ ହେଇଥାଏ ଆଉ ଗୁରୁବାର ଦିନ ହେଇଥାଏ ଗୁରୁବାର ଏ ସେଥିପାଇଁ କୋଉଥିପାଇଁ କରିବାର ମୁଁ ତ କାରଣ ଜାଣିନେଇ ବାକି ଗୁରୁବାର ଦିନ ହେଇଥାଏ। ଆଉ ଶନିବାର ଏମିତି କିଛି ନଥାଏ। ହଁ ସେଇଟା। ତ ବିନା ପିଆଜ ରସୁଣ ରେ ଏଇ ଦୁଇ ଦିନି ଆମ ଘରେ ହୋଇଥାଏ। ଆଉ ଶନିବାର ଏମିତି କିଛି ନାହିଁ ମୁଁ ବଜରଙ୍ଗବାଲୀଙ୍କ ମତେ ଭଲ ଲାଗନ୍ତି ସେ ତ। ତାଙ୍କର ଭକ୍ତି ତାଙ୍କର ସବୁ କିଛି ଭଲ୍ ଲାଗେ ସେଥିପାଇଁ ବୋଲି ମୁଁ ମତେ ଭଲ୍ ଲାଗନ୍ତି ସେଥିପାଇଁ ମୁଁ ମନ୍ଦିରକୁ ପଳାଏ ଏମିତି ତି ମୁଁ ସତ୍ୱଇକି ଭଜନ କେବେ କରେନି କେବଳ ହନୁମାନ ଜୟନ୍ତୀ କୁ ଛାଡିଦେଲେ।
ଓ ଆପଣ ରାମାୟଣ ଦେଖନ୍ତି।
ହଁ।
ରାମାୟଣ ବିଷୟରେ ଟିକେ କିଛି କୁଅନ୍ତୁ।
ଆପଣ କଣ ଜାଣିବାକୁ ଚାହୁଁଛନ୍ତି।
ମାନେ ଯିମିତି ରାମାୟଣ ଆରମ୍ଭରୁ କଣ ହେଇଥିଲା କଣ ନାହିଁ ମୁଁ କିଛି ବି ଜାଣିନି କିଛି କୁହନ୍ତୁ ରାମାୟଣ ବିଷୟରେ।
ଆରମ୍ଭରୁ ତ ମୁଁ ଅଧିକ ଜାଣିନି। ଏଇଟା ଜାଣିଲି ଯେ ଯେ ଏତିକି ଜାଣିଛି ଯେ। ଭଗବାନ ଯ ଦେବୀ ସୀତା ଥିଲେ ତାଙ୍କେ ଭୂମିରୁ ଉତ୍ପନ୍ନ ହେଇଥିଲେ ଆଉ ତାଙ୍କ ତାଙ୍କର। ଓ ଭୂମିରୁ ମାନେ ଯେତେବେଳେ ରାଜା ଜନକ୍ ରାଜଋଷି କୁହନ୍ତି ତାଙ୍କୁ। ମାନେ ଯିଏ କି ରାଜା ହେଇକିବି ରୁଷି ଭଳିଆ ଜୀବନ ଯାପନ କରଥିବାରୁ ତାଙ୍କୁ ରାଜ ରୁଷି କୁହନ୍ତି। ରାଜା ଜନକ ଆଉ ରାଣୀ ସୁ ସୁନେନା ଯେତେବେଳେ ମିଥିଳାରେ ଥିଲେ ମିଥିଳାରେ ବହୁତ୍ ବର୍ଷ ଚାଷ ନହେବାରୁ ସେ ହାରି ନଥିଲେ ପ୍ରୟାସ କରୁଥିଲେ ହିଁ ଆଉ ଯେତେବେଳେ ତାଙ୍କେ କ ପ୍ରୟାସ କରୁଥିଲେ ସେ ସମୟରେ ତାଙ୍କେ ଭୂମିରେ ଯେତେବେଳେ ଲଙ୍ଗଳ ଦ୍ଵାରା ହଳ ଚଲୋଉଥିଲେ ସେ ସମୟରେ ଦେବୀ ସୀ ସୀତାଙ୍କର ଉତ୍ପନ୍ନ ହୋଇଥିଲା ଭୂମିରୁ। ଆଉ ସେଥିପାଇଁ ବୋଲିକି ଦେବୀ ସୀତାଙ୍କର ନାଁ ଭୂମିଜା ବି ଅଛି ଗୋଟେ।
ହୁଁ।
ଆଉ ସେ ହିଁ ଶିବଧନୁଷ୍ଟକୁ ପ୍ରଥମେ ସର୍ବପ୍ରଥମେ ଟେକି ଟେକି ଦେଇଥିଲେ ଯୋଉଥିପାଇଁ କି ତାଙ୍କ ଶିବଧନୁସ୍ ତ ଟେକିବାର ଦେଖି ଭଗବାନ୍ ପର୍ଶୁର ଦେଖିଦେଈଥିଲେ ଯ ଯାଆଦ୍ୱାରା ସେ ନିର୍ଣ୍ଣୟ କରି ଦେଇେଇଥିଲେ କି ଯିଏ ଶିବ ଧନୁଶ ପ୍ରତେଂଖ୍ୟା ତଳ
ହୁଁ।
ତାଙ୍କ। ତାଙ୍କୁ ସେ ବିବାହ କରିବେ। ଆଉ ପରେ ପର ସମୟରେ ଭଗବାନ୍ ଶ୍ରୀରାମ। ସମୟରେ ପ୍ରତ୍ୟାଂଛତ। ଚଢେଇଥିଲେ ଆଉ ସେତେବେଳେ ହିଁ ଦେବୀ ସୀତାଙ୍କୁ ସେ ବିବାହ କରିଥିଲେ।
ହଁ ତାପରେ।
ଜାଣିବେକି ରାମାୟରେ
ନାଇଁ ଆପଣ ଆଉ କଣ କୁହନ୍ତୁ।
ଆପଣ ଜାଣିଛନ୍ତି କି ମାନେ ରାମଙ୍କର କେତେ ଭାଇ ଭଉଣୀ କଣ ଥିଲେ?
ନାଇଁ।
ରାମଙ୍କର ତ ଅ ରାମଙ୍କର ଚାରିଟା ଭାଇ ଥିଲେ। ରାମଙ୍କୁ ମିଶେଇକି ଆଉ ଗୋଟେ ଭଉଣୀ ଥିଲା ତାଙ୍କ ଭଉଣୀଙ୍କ ନାଁ ତ ମୋର ମନ ନାହିଁ ଆଉ ଭାଇଙ୍କର ନାଁ ଥିଲା ରାମ ରାମଙ୍କର ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଆଉ ସୀତାଙ୍କର ସେମିତି ଚାରି ଟା ଭଉଣୀ ଥିଲେ ଯୋଉଟା କିି ସୀତା ସୀତାଙ୍କର ଆଉ ତିନିଟା ଭଉଣୀ ଥିଲେ ଥିଲେ ମାଣ୍ଡବୀ, ସକୃତି, ଉର୍ମିଳା। ଆଉ ତାଙ୍କେ ହିଁ ରାମଙ୍କର ତିନି ଭାଇ କ ବିବାହ କରି ଥିଲେ ସୀତାଙ୍କର ଯୋଉ ତିନି ଭଉଣୀ ଥିଲେ।
ଓହୋ ହଁ।
ଆଉ ଦଶରଥଙ୍କର ତିନିଟା ପତ୍ନୀଙ୍କ ନାମ ଜାଣିଛ?
ନାଇଁ।
ଜାଣିନ?
ନା।
କୌଶଲ୍ୟା, କୌକେଇ, ସୁମିତ୍ରା। ଆଉ ତାଙ୍କ କୌଶଲ୍ୟାଙ୍କର ପୁତ୍ର ଥିଲେ ଭଗବାନ ଶ୍ରୀରାମ। କୈକେୟୀଙ୍କ ପୁତ୍ର ଥିଲେ ଭରତ ସୁମି ତ୍ରାଙ୍କର ଦୁଇଟା ପୁତ୍ର ଥିଲେ ଯୋଉଟା କି ଲକ୍ଷ୍ମଣ ଆଉ ଶତ୍ରୁଘ୍ନ।
ଆଚ୍ଛା ଆଉ ରାମଙ୍କ ବାପାଙ୍କ ନାଁ କଣ ଥିଲା?
ରାଜା ଦଶରଥ।
ହୁଁ ହୁଁ ଆଚ୍ଛା ତାଙ୍କେ କେ
ଥିଲା ସୂର୍ଯ୍ୟବଂଶ।
ଆଚ୍ଛା କେତେ ବର୍ଷ ବନବାସ ଯାଇଥିଲେ?
ତାଙ୍କେ ଚଉଦ ବର୍ଷ ବନବାସ ଯାଇଥିଲେ।
ଆଚ୍ଛା। ବନବାସ ପରେ?
ବନବାସ ପରେ ସେ ଯେତେବେଳେ ଶ୍ରୀଲଙ୍କା ଲଙ୍କା ବିଜୟ ହେଇକରି ଅଯୋଧ୍ୟା ଫେରିଥିଲେ ତାପରେ ସେ କିଛି ଦିନ ରାଜ୍ୟ ରାଜ୍ୟ ଭାର ସେ ହିଁ ନେଲେ ଭରତ ତ ନେଇ ନଥିଲେ
ହୁଁ।
ଆଉ କାର୍ଯ୍ୟକାରୀ ରାଜା ହିସାବରେ ଶତ୍ରୁଘ୍ନ ସେ ଚଉଦ ବର୍ଷ ଅଯୋଧ୍ୟାକୁ ସମ୍ଭାଳିଥିଲେ
ହୁଁ ହୁଁ ହୁଁ ହୁଁ।
ଆଉ ଆଉ କଣ କରୁଛନ୍ତି କୁହନ୍ତୁ? ସେ ତାଙ୍କର ପୁତ୍ର ଦିଇଟାଙ୍କ ନାଁ ଜାଣିଛନ୍ତି
ନାଇଁ ଲବ କୋଷ
ହଁ।
ହଁ।
ହଁ ବାହାରକୁ ଆପଣ ସାଙ୍ଗସାଥି ସହିତ ଆସୁଛନ୍ତି। ଆପଣ ସାଙ୍ଗସାଥି ସାଥି ସମସ୍ତେ ସବୁବେଳେ ଆସନ୍ତି କି ବାହାରକୁ ଏମିତି ହଁ
ମାନ ଯେତେବେଳେ ମୁଁ ପାଠଘରୁ କିଛି ସମୟ ବିରକ୍ତ ହୁଏ ତ ମୁଁ ମୁଁ ସାଙ୍ଗସାଥି ସହିତ ରହିଥାଏ।
ହଁ ହଁ ସାଙ୍ଗସାଥି ତ ଭଲ
ଆଉ କଣ କୁହନ୍ତୁ?
ସା ସାଙ୍ଗସାଥି ତ ସବୁଠୁ ଭଲ ଯୋଉଟା କି ଆମ ଜୀବନର ଗୋଟେ ଗୋଟେ ବିଶେଷ ଅଙ୍ଗ ରହିଯାଇଛି ସେମାନେ ଆମେ ଯୋଉ କଥା ସବୁ ଆମ ଭାଇ ଭଉଣୀ ମା ବାପା କ ନ କହି ପାରିଥାଉ ସେଇଟା ତ ସାଙ୍ଗସାଥି ସହିତ କଥା ହେଇଯାଇଥାଉ ଏମିତି।
ହୁଁ ହୁଁ ଆପଣ ବି ସାଙ୍ଗସାଥି ସହିତ ସମୟ କାଟନ୍ତି କି?
ହଁ ବହୁତ କାଟେ ମତେ ସାଙ୍ଗସାଥି ମୋର ଫେବ ମାନେ ଯଉ କହୁଛନ୍ତି ପ୍ରିୟ।
ହଁ ହଁ ହଁ। ଆଚ୍ଛା କୁଆଡେ ବୁଲାବୁଲି କରନ୍ତି ବାହାରକୁ ଯାଆନ୍ତି ସାଙ୍ଗସାଥି ସହିତ?
ହଁ ସାଙ୍ଗସାଥି ଆମେ ଯାଉ ବାହାରକୁ ଯ ଯବେ ବୁଲିବାକୁ ଯଦି ହେଇଥିବ ଏମିତି। ତ ଆମେ ବୁଲିବାକୁ ଯାଇଥାଉ ଆପଣ ଜାଣ
ହୁଁ ହୁଁ ହଁ।
ଆଉ ଏବେ କେବେ ପାଖରେ ପାଖିରେ ଯାଇଥିଲେ କୋଉଠିକି?
କଣ କହିଲେ?
ଏବେ ପାଖାପାଖିରେ ଆପଣ ସାଙ୍ଗସାଥି ମାନଙ୍କ ସହିତ କୁଆଡେ ବୁଲିବାକୁ ଯାଇଥିଲେ?
ହଁ ମୁଁ ଚିଲିକା ଯାଇଥିଲି ଏବେ ପାଖାପାଖି।
ଓହଁ ତ କେମିତି ରହିଲା ଆପଣଙ୍କ ଚେଲିକାର ଅନୁଭୂତି?
ବହୁତ ଭଲ ଥିଲା ଭଲ ଥିଲା ଆପଣ କେବେ ଯାଇଛନ୍ତି କି?
ହ ହଁ ମୁଁ ବି ଯାଇଛି ଆପଣ ଚିଲିକାର ଦୃଶ୍ୟ କେମିତି ଲାଗିଲା ମୁଁ ଶୁଣ ମୁଁ ବି ଦେଖ ଦେଥିଲି ଯେତେବେଳେ ଯାଇଥିଲି ସେ ସମୟର ବହୁତ ମନୋରମ ଦୃଶ୍ୟ ଥିଲା। ଆଉ ସେଇଠରେ ଯୋଉ ଚିଲିକା ମନ୍ଦିର ପର୍ଯ୍ୟନ୍ତ ଯୋଉ ଯିବାକୁ ଯୋଉ ଡଙ୍ଗାରେ ଯାଉଥିଲେ। ସେଇଟାରେ ତ ଆହୁରି ଅଧିକ ଭଲ ଥିଲା।
ହୁଁ।
ତ ଆପଣ କେମିତି ଗଲେ ଡଙ୍ଗାରେ ଗଲେ ନା କି ଏମିତି ବଟ ଯ କଉଛନ୍ତି ସେଥିରେ ଗଲେ?
ନିଜ ଗୃହରୁ ବାହାରିକି ଆମ ନିଜ ଯାନବାହାନ ରେ ଗଲୁ। ତାପରେ କିଛି ସମୟ ଗଲା ପରେ ଯାହାକି ସରକାରଙ୍କ ଦ୍ଵାରା କିଛି କରାଯାଇ ଥାଏ ଉପାୟ ତ କିଛି ବୋର୍ଡ ଥାଏ ଡଙ୍ଗା ଥାଏ ଆପଣ ଯଦି ଚାହିଁ ପାରିବେ ତ ଡଙ୍ଗାରେ ଯାଏ। ଆପଣ ଚାହିଁଲେ ଗୋଟେ ବଡ ବି ଅଛି ବୋଡ ବି ଯାଇପାରିବେ।
ହଁ ହଁ।
ତ ଆମେ ଡ଼ କିଛି ମୁକ୍ତ କଚ ଅପ୍ କରିବା ପାଇଁ ଆମେ କିଛି ଡ ଡଙ୍ଗା ରେ ହିଁ ଆମ ଭାଇ ଭଉଣୀ ମୋ ସାଙ୍ଗ ସାଥି ସହିତ ସବୁ ମିଶିକି ଯାଇଥିଲୁ। ତ କିଛି ସମୟ ବିତେଇଲୁ ସେଇଠି ପକ୍ଷୀଙ୍କୁ ଖାଦ୍ୟ ଦେଲୁ ପକ୍ଷୀ ମାନେ ଆସିଲେ ଡଙ୍ଗାର ସାଇଡ ରେ ତାପରେ ଯେତେବେଳେ ମାଙ୍କ ପାଖରେ ପହଞ୍ଚି ଗଲୁ ମାନେ ଏତେ ସମୟ ଗୋଟେ ଦେଢ ଦେଢ ଘ